ଦିଦି, ରାଧେ ରାଧେ। ଭଲ ଅଛନ୍ତି?
ହୁଁ ହୁଁ, ଭଲ ଅଛି। ହୁଁ।
ହଁ ହଁ, କୁହନ୍ତୁ?
ପବନ ଟା ବୋଧେ ଦଉଚି ତମ ଆଡେ, ପୁରା ବଢିଆ ପବନ ଆବାଜ ଆଉଚି।
ହଁ ହଁ ବଢିଆ ପବନ ହଉଚି, ଆବାଜ ଆପଣଙ୍କୁ ଆସୁଛି କି?
ପବନର ଆବାଜ ଆସୁଛି ତ ବଢିଆ, ହୁଁ।
ଓହୋ।
ଉଁ ହୁଁ।
ଆଉ କଣ, ଛାତ ଉପରେ ଏଇ ଟାଇମ୍ ଟା ବସିଲେ ପୁରା ଭଲ ଲାଗେ, ପବନ ଟିକେ ଟିକେ ଆସୁଥିବ ହଁ, ନା କାଲି ଠାରୁ ଆମର ଟା କାଲି ବର୍ଷ ହଁ ଏସିି ଅଛି, ଏସି ରେ ଶୋଇବା ଟା ଠିକ ନୁହଁ ସବୁବେଳେ ନା, ଏସି ରେ ଶୋଇଲେ ହିଁ ଭଲ ନୁହଁ। ଏସିରେ ଶୋଇଲେ ଏବେ ବହୁତ ପ୍ର ପ୍ରକାର ସବୁ ଦେହ ଖରାପ ହଉଚି ଏମ୍ ତି। ଦେହ ହାତ ଦରଜଟାତ ଆଗେ ରହିବ ଆଣ୍ଠୁ ଗଣ୍ଠି ଧରିବା ଟା ଶୀଘ୍ର ଆରମ୍ଭ ହେଇଯିବ, ଏସିି ରେ ଶୋଇଲେ।
ହଁ
ଆମେ ସିନା ଆରାମ ଲାଗି ଏସି ଟା ଲଗେଇ ଦେଇଚୁ, ଆମର ବାକି ଦେହ ପାଇଁ ସେଟା ବହୁତ ଖରାପ୍ ଏସି।
ହୁଁ ହଁ, ହଁ ହଁ ଏସି ଛୋଟ ପିଲାଙ୍କୁ ଆଉ ଏଜେଡ୍ ଲୋକ ମାନଙ୍କୁ ବେଶ୍ ସି ରହିବା କଥା ନୁହଁ, ଏସିରେ।
ରହିବେ, ହଁ ସେଇଟା ଠିକ କଥା ଯେ, ବାକି ଆମେ ଯେତେବେଳେ ଶୋଇବୁ, ଆମ ପାଖେରେ ତ ଆମ ଛୁଆ ଯାଇ ଶୋଇବେ। ଏ ହେ ହେ ହୁଁ
ଆଉ କଣ କୁହନ୍ତୁ?
ଆଉ କଣ କୁହନ୍ତୁ ସବୁ? କେମିତି କଣ? ଆମର ଅଁ ତ ଏଇଠି ପୁରା ଗରମ ଟା ଅଧିକ, ଗାଁ ଆଡେ ବାକି ଗରମ ଟା ଟିକେ କମ ଜଣାପଡେଇ। ଗାଁ ଆଡେ ପୁରା ଏତେ ଯୋର୍ ପବନ ଯେ ମାନେ ଏସିି ବି ପୁରା ଫେଲେ, ଏସିି କିଛି ନୁହଁ ତା ଆଗେରେ, ଆମ ଗାଁରେ ଖରାଦିନେ ଯେଦି ଜଣେ ଫେ ବିନା ଫ୍ୟାନ୍ ରେ ବି ଶୋଇ ପଡୁଚି ଆମଟା ଆମ ଗାଁ କଥା ମୁଁ କୋଉଚି ମୁଁ ତ ଜାଣିନି ବାକି ଆମ ଗାଁରେ ବୋହୁତ୍ ପବନ ଦିଏ ହୁଁ।
ଆମର ଓ ଗାଁରେ ଏବେ ଗଛ ଫଛ ନାଇଁନା ଏବେ ଟୋଟାଲି ପବନ ହୋଉନି। ପବନ୍ ବିଲ୍ କୁଲ୍ ନାହିଁ। ଆଉ ବାକି ଆମ ନଈ ଅଛି ନଈ କୁ ଗଲେ ସେଠି ବୋହୁତ୍ ପବନ୍ ହୁଏ।
ନଈଆଡେ ବସିବାଟା ପୁରା ବଢିଆ ଲାଗେ ସତକଥା ମୁଁ ବି ମୁଁ ଆମ ଗାଁରେ ଯେତେ ନଈ ଆମ ମୋ ମୋ ମାଉସୀ ଘରୁକୁ ଯେତେବେଳେ ଯାଇଥାଇ ବାଆଘର ହେଇନଥିଲା ମୋ ମାଉସୀ ଘର ଗୋଟେ ନଈ ଅଛି ସେ ନଦୀ ପୁରା ମହାନଦୀ ଇଏର୍ ସେ ଯାଇଛି ହଁ ଆମେ ସେଠି ଗାଧେଇଆକୁ ଯାଉ ସେଠି ଅପ୍ରାସ୍ ସମସ୍ତେ ଯେତେବଳେ ନଈରେ ଯେତେବଳେ ସମସ୍ତେ ଗାଁ ରେ ସମସ୍ତେ ଯାଇଁକି ସେଠି ଗାଧଉଥିବେ ଇଏ କୋଉଥିଲେ ସେଟା ପୁରା ବଢିଆ ଲାଗେ ମିଶିକିରି ଯୋଉ ଗାଧୁଆଟା ଇଏ ସମସ୍ତେ ଆମେ ଡ ଡକା ଡକି ହେଇକିରି ଯାଉ ସେ ପାଣି ଏତେ ବଢିଆ ପାଣି ପୁରା ଆଉ ସେଠି ପୁରା ସୁବିଧା ବି ଥାଏ ଗାଧେଆପାଧେଆ ଲାଗି ପୁରା ଏତେ ଜୋର ପୁରା ସୁବିଧା ସେଠିଥାଇ ପୁରା ଖୁସିଲାଗେ ଯେମିତି ଥରେ ନୁହଁ ଯେମିତି ଦଶଥର ଯୋଉ ଗାଧେଇଆକୁ ଦିନୁକୁ ଇଛା ହୁଏ। ଓ ସେ ଯୋଉ
ବୋହୁତ୍ ଭଲ୍ ଲାଗେ।
ହଁ।
ଆଉ ଆପଣ ତ ସ୍ ରୋଷେଇ ଶିଖିଚନ୍ତି ଏତେସାରା ରୋଷେଇରେ ଭଲ। ଝିଅକୁ ସେଇ ରୋଷେଇ ଲାଇନ୍ ରେ ନିଅନ୍ତୁ। ଗୋଟେ ଝିଅକୁ ରୋଷେଇରେ ବି କେତେ ଭଲ ଆପଣ ଦେକି ଥିବେ ୟୁଟ୍ୟୁବରେ ଏଇ ଯୋଉ ଚିଫ୍ ହୋଉ କଣ୍ ତାଙ୍କ ନାଁ ଆସୁଛି?
ହଁ ସେ ୟୁଟ୍ୟୁବରେ ସ ଏ ରୋଜି କିଚେନ୍ ର ଗୋଟେ ଅ
ହଁ ରୋଜି କିଚେନ୍ ରୋଜି କିଚେନ୍ ସେଇଟା ହିଁ ମୁଁ କୋହୁଥିଲି ଯୋଉଟା ଏତେ ଫେମସ୍ ସେ ତାଙ୍କର ମାନେ ମିଲିୟନ୍ ମିଲିୟନ୍ ଫଲୋର୍ସ ମାନେ ଯୋଉଠୁ ଅଁ ବଲିଉଡ୍ ରୁ ବି ଆସିକି ତାଙ୍କ ପାଖେରେ ହିଁ ଖାଆନ୍ତି ତାଙ୍କ ପା ଖେରେ ହିଁ ଖାଆନ୍ତି ଆଜିକାଲି ପାଠରେ ତ କିଛି ନାହିଁ ପାଠ ସମସ୍ତେ ପାଠ ହେଲେଣି ପାଠ ପଢ଼ିକି ଲାଷ୍ଟୁକୁ ଦେଖିବେ ସମସ୍ତେ ଖାଲି ଅଁ ସେ ପାଠରେ କିଛି ଭ୍ୟାଲୁ ନଥିବ।
ହଁଅଁ।
ଏବେ ଏବେ କଣ ଏବେ ଯୋଉ ଆମେ ଯୋଉ ଯୋଉ ସବୁ କରୋଉଛନ୍ତି। ଏବେ କଁ ଏତେ ନଥିଲା ସମସ୍ତେ ଜାଣିନଥିଲେ। ଏଇ ଯୋଉ ଟାଇମ୍ ରେ ପିଲାମାନେ ଯାହାକୁ ଦେଖ ସବୁ ପାଠ।
ହଁ।
ସମସ୍ତେ ପାଠ ପଢୁଚନ୍ତି ସେତିକି ଜବ୍ ଫ୍ୟାସିଲିଟି ଥିଲେ ତ ପାଇବେ।
ହଁ ଜବ୍ ଫ୍ୟାସିଲିଟି ଆଉ କୋଉଠି ଅଛି ଯେ?
ଆଉ କୋଉଠି ଅଛି ଯେ ଗୋଟିଏ ପୋ ପୋଷ୍ଟକୁ ଏକ୍ଜା ଦଶ ହଜାରେ ପିଲା ଯିବେ ଗୋଟିଏ ପୋ ତୋକୁ ତାହେଲେ ଜବ୍ କେମିତି ପାଇବେ?
କେମ୍ତି ଆଉ ପାଇବେ?
ଯା ବିି ହେଲେ ଜଣେ ପିଲା ବି ସେଇ ଜଣେ ପିଲା ପାଇବ ଆଉ ସମସ୍ତେ ଆସିବେ ନା ନ୍ହାଇଁ।
ହଁ ସେଇଟା ଦେଖିବା କଣ ହଉଛି ଝିଅ ଆଗେ ପାଠ ହଁ ସେଇଟା ତ ସେ ଅଲଗା ଲାଇନ ରେ ଯିବ ବାକି ପାଠ ପଢା ଟା ସରିଲେ ସିଏ ଚାହିଁ ସିଏ ତ ଚାହିଁଲେ ମୁଁ ସିନା ଚାହିଁବି ସେ ଯାଉ ଯୋଉ ଲାଗନ ମୋ ମନକୁ ତ ମୁଁ କହିପାରିବିନି ବାକି ତା ଇଚ୍ଛା।
ହୁଁ ଆପଣ କଣ ଭାବିଛନ୍ତି କଅ କରିବେ?
ନା ସେ ଯେହେତୁ ଏଇନେ ଛୋଟ ଅଛି କି ନା ମୁଁ ତା ପାଇଁ କିଛି ଭାବିନିି ଏଇନେ। ୱାନ୍ କ୍ଲାସ ତାର ହେଲା। ସେ ମୋ ଝିଅ ଆଉ ଗୋଟେ ଛୋଟଟା ସେ ପଢିନି। ଏଇ ସେ ଆର ହେଲେ ଟିକେ ଆଉ ଦି ଚାରି ବର୍ଷ ପରେ ସେଟା ଭାବିବାକୁ ପଡିବ। ଚାରି ପାଞ୍ଚ ବର୍ଷ ଗଲେ ସେଟା ଭାବିବି ସେ କଣ କରିବ।
ହୁଁ ହୁଁ ହଁ ଛୋଟ ଅଛି କିନ୍ତୁ ଯାହା କରିବି ଆ ଗୁରୁ ସେଇଥିରେ ତାକୁ ମାଇଣ୍ଡ ଟାକୁ ସେଇଥିରେ ଦେବେ। ତାର ଇଣ୍ଟରେଷ୍ଟ ବଢେଇବେ ପାଠରେ ଯଦି ନେବେ ପାଠ ପାଠରେ ବି ତାକୁ ଛୋଟବେଳୁ ସେମିତି ଶିଖେଇବାକୁ ହିଁ ହବ।
ହଁ ସେ ଭଲ ସେ ଭଲ ଡ୍ୟାନ୍ସ କରୁଛି ଏବେ
ହଁ ହଁ ହ ଡ୍ୟାନ୍ସ ଲାଇନରେ ନେବେ ନା। ଏବେ ତ ହଁ ସେଥିରେ ବି ହଁ। ତାର ଯୋଉଥିରେ ଇଚ୍ଛା ଅଛି ସେଥିରେ ନିଅନ୍ତୁ।
ହଁ। ସିଏ ତା ନିଜେ ନ ଶିଖେଇକିରି ତାକୁ ଶିଖଉନୁ କଉଠୁ ବାକି ବଢିଆ ଡ୍ୟାସ କରୁଛି।
ଓହୋ।
ତେର ହଁ ଆଉ ଗୀତ ବି ଭଲ ବୋଲୁଛି।
ହୁଁ ଗୀତ ଗାଉଛି ଭଲ।
ହଁ ଭଲ ଗୀତ ଗାଉଛି।
ହ ହଁ ମତେ କେତେ ଗୋଟେ ପଠେଇବେ ଝିଅର ଗୀତ।
ମୁଁ ପଠେଇବି ଦେଖିବେ କେତେ ବଢିଆ ଡ୍ୟାନ୍ସ କରୁଛି।
ହଁ।
ହୁଁ ଗୀତ ବି ସେମିତି ଭତରେ ବୁଲାବୁଲି କରୁଛି ହଁ।
ମୁଁ ମୁଁ ହଉଛି ମୁଁ ବି ଟିଚର ଅଛି।
ଅହୋ। ଅ ପ୍ରାଇଭେଟ ରେ ଥିବେ ନା ନା ଗମେଣ୍ଟରେ।
ଅହୋ ଆଉ ପୁଣି କଣ ସବୁଠାରେ କୋଡିି ଆ କଣ କହୁଥିଲେ ସବୁଠାରୁ ତ ତମେ ପୁରା
ନାଇଁ ନା ନା ସେମିତି ନୁହଁ ଆଉ ସବୁଥିରେ କୁଢିଆ।
ହେଁ ହେଁ। ଆଉ କଣ ଏଇତ ଗୋଟେ ବଡ କାମ ସବୁ ଛୁଆଙ୍କୁ ତ ସମ୍ଭାଳିିବା ଗୋଟେ ସବୁଠାରୁ ବଡ କାମ ଆଉ।
ହା ସେ ଏ ସେଇଟା କରୁଛି ଭାରି କଷ୍ଟରେ ଜାଣିକିବି ସ୍କୁଲରେ ପିଅନ ଗୋଟେ ନାହାନ୍ତି।
ଓହୋ।
ଯେତିକି ଟିଚର ମାନେ କି କଷ୍ଟ
ଓହୋ ହୁଁ ହୁଁ।
ଚବୁରୁ
ଟିଚର ମାନେ ସବୁ ଠାରୁ ମାନେ ଛୁଆଙ୍କୁ ସମ୍ଭାଳିବା ଟା ବହୁତ ଏଇ ଯୋଉ ଛୋଟ ଛୁଆ ହେଇଯାଉଛନ୍ତି
ହଁ।
ରଡା ଚିଲା ଟା ତାଙ୍କ ସମ୍ଭୟ ଟା ବହୁତ
ହଁ ହାଲୋ। କୁହନ୍ତି ଟିଚର୍ ମାନେ ଖାଲି ବସୁଛନ୍ତି କିନ୍ତୁ ଗୋଟେ ଦିନ ସେମାନେ ଯାଇକି ବୁଲିକି ଆସନ୍ତୁ ତ ସ୍କୁଲରେ କଣ ହଉଛି ଜାଣିବେ
ଲୋକମାନେ କୁହନ୍ତି କିନ୍ତୁ କଣ? ଆମେ ମାନେ ଦିଦି ମୁଁ ମାନେ ଟିକେ ବି ବସି ପାରୁ ନା ଦେଖନ୍ତୁ ଦୁଶହ ପଚାଶ ପିଲାକୁ ଆମେ ତିନି ଜଣ ଟିଚର ପିଲା ଦୁଇଶହ ପଚାଶ ତାପରେ ସେ ଯୋଉ ଏ ସବୁଠୁ ବେଶୀ ପ୍ରୋବଲେମ କରୁଛି ତାଙ୍କର ଯୋଉ ଖାଇବାଟା ମିଡେ ମିଲ ଟା
ଅ ହଁ ହଁ।
ମିଡେ ମିଲ୍ ଯିଏ ରୋଷେଆ
ହଁ ଯୋଉ ରୋଷେଇ
ସିଏ ରୋଷେଆ ସବୁ କରିବେନି ନା ସିଏ ଖାଲି କଣ ଯାହା ଯେମିତି ତା ସିଏ କାମ ଦାୟିତ୍ଵ ସବୁ ଆମ ଉପରେ ହେଲା ତମେ ଆମେ ଯଦି ପରିବା ପରିବା ଯଦି ଦେଇଥିବୁ ପକେଇବା ପାଇଁ ଯଦି ନ ଦେଖିବୁ ସିଏ ଅଧା ଭା କରିକି ନେଇ ଯାଇଥିବେ ଅଧା ପକେଇ ଦେଇଥିବେ ସେଇଠୁ ତା ପରଦିନ ପିଲାମାନେ ଖାଇକି କହିବେ କିଛି ପଡିଲାନି କିଛି ହେଲାନି ପିଲା କହିବେ ଆମକୁ ପାଣିଆ ଦେଇଛନ୍ତି ଜଗିବାକୁ ପଡିବ ତାଙ୍କୁ ସେତିକି ଦବାକୁ ପଡିବ ତାପରେ ଯଦି ନ କହିବୁ ନ ଧୋଇବେ ଧୋଇବେନି
ଓହୋ।
ଟୋଟାଲି ସବୁ ଦେଇ ଯ ଦେଇକି ତାଙ୍କୁ ଧୋଇ ଦେଇକି ସବୁ ଦବୁ ସେମାନେ ବସିବେ ଖାଲି କରିବେ
ମାନେ ଏଇଟା ଆଉ ରୋଷେଇଟା ଖାଲି ଯାହା ସେ କରଉଛି ଆଉ
ଖାଲି ସେମାନେ ହଁ ହଁ ଆଉ ହଁ ତା ତା ପରେ ସେ ଯୋଉ କାଗଜ ପତ୍ରରେ ସେଇ ଯୋଉ ଲେଖା ଲେଖି କାମ ମି ଗଭର୍ମେଣ୍ଟ ତ ଛାଡ଼ିବନି ଯେତିକି ପିଲା ଖାଇବେ ତାର ଟୋଟାଲି ହିସାବ ନବ।
ରଲି ହିସାବଟା ନବ ସେ
ହିସାବ ଟା ନବ ସେଇ ହିସାବ କରିବା ପାଇଁ ଜଣେ ଟିଚର ତା ଦେହରେ ଲାଗିଥିବ
ହଁ ନାଇ ନାଇଁ ପ୍ରାୟ ସବୁ ସବୁ ଜାଗାରେ ସମାନ ନଥାଏ ବାକି କେତେବେଳେ କୁହନ୍ତି ଟିଚର ମାନେ ସବୁ ଖାଇ ଦଉଛନ୍ତି କେତେବେଳେ କହନ୍ତି ସବୁ ଇଏ ଖାଇ ଦଉଛନ୍ତି ସେମିତି ସବୁ ଜାଗାରେ ସମାନ ନଥାଏ
ଦିଦି ଦେଖନ୍ତୁ ହଁ। ଦିଦି ଦେଖନ୍ତୁ ଜଣେ ଟି ଚିର ମାନେ ଯୋଉଠି ଖାଇବ ହେଲେ ସେଠି ଧରା ପଡିଯିବ ହେଲା ଡା ତା ଆଜିକାଲି ଡ଼ାଟା ଆଗରୁ କଣ ଆଗରୁ ହଁ ହଉଥିଲା କାହିଁକି ନା
ହଁ।
ଆଗୁରୁ ରହୁନଥିଲା।
ହଁ ହଁ।
ଆଗରୁ ସବୁ କାଗଜପତ୍ର ଲେଖା ଲେଖିରେ ସବୁ ହଉଥିଲା।
ଡେଞ୍ଜର ପୁରା ଏବେ ବହୁତୁ ଯେତେ ଗମେଣ୍ଟ ଫାସିଲିଟି ଦେଲେ ବି ସେତେ ବି ଅ ସୁବିଧା ପୁରା ଇଏ ହଉଛି।
ହଁ ଏବେ ଦିଦି ନା ଯଦି ଶହେ ଟଙ୍କା ବି ତମେ ରଖିବ। ତାକୁ ଯଦି ହିସାବ ତମକୁ ଦବାକୁ ପଡିବ ମାନେ ସେତିକି କୋଡିନେଟ ହେଇଗଲେଣି ବ୍ଲକ୍ ତ ଆସିଲେ ଯୋଉମାନେ ଦେଖୁଛନ୍ତି ସେମାନେ ତ ଏତେ ଇଏ କରିକି ଦେଖିବେନି ସେମାନେ ସବୁ ବ୍ଲକ ତହସିଲ ଭଲା ଦେଖିବେ ନା? ତମକୁ ଖାଲି ଉଁ ତମକୁ ହିସାବ ଖାଲି ତମକୁ ପାଞ୍ଚ ଜଣ ଛଅ ଜଣଙ୍କୁ ହିସାବ ଦବାକୁ ପଡିବ। ତହସିଲଦାର କିଏ କେତେବେଳେ ଆସିବ ହିସାବ ମାଗିବ ସରପଞ୍ଚ ଯିଏ ବିଓ।
ଲିଷ୍ଟ ତାଙ୍କର ପିଉ ହେଲେ ସିଏ ହେଲେ ଯିଏ ତାଙ୍କର
ଲିଷ୍ଟ ତମକୁ ଦେଖେଇବ ଯଦି ବି ଦଶ ଟଙ୍କା ତମେ କୋଉଠି କାଟିଛ? ପଚାରିଦେବେ ଏଇଟା ଏଇଟାର ହିସାବ ଦେଖାଅ।
ଓହୋ।
ଯଦି କିଣିଥିବ ତମେ ଡାଲି ଯଦି କିଣିଲ ଦଶ କେଜି। ତମେ ଦଶ କେଜିର ସେ ହିସାବ ଦେଖେଇବ ତାର ମାନେ ଲିଷ୍ଟ ଆଣିକି ଦେଖେଇବ? ଆଉ ସେତିକି ପିଲାଙ୍କର ଫ ଟ ପଠେଇବ ସେତିକି ଖାଉଛନ୍ତି ବଲିକା ମାନେ ଆଜି ଏତିକି ପିଲା ଆଜି ଦୁଇଶହ ପିଲା ଖାଇଲେ। ତମର ଦୁଇଶହ ପିଲାଙ୍କର ଫଟୋ ଯିବ ଦୁଇଶହ ପିଲା ବସିକି ଖାଉଥିବେ? ଦଶ ଦଶ ଜଣିଆ କରିକି ପଠେଇବ। ମାନେ ଗୋଟେ ଫୁଟରେ ଦଶ ଜଣ ତାପରେ ଯୋଉଠୁ ଛାଡିଲ ସେଇଠୁ ଦଶ ଜଣ ସେମାନେ ଦେଖିବେ ସେ ତାକୁ ଖାଲିଖ ଶଖିବା ପାଇଁ ପାଞ୍ଚଟା ଲୋକ ଆପଏଣ୍ଟ ହେଇଛନ୍ତି ସେଇ କାମ ପାଇଁକା। ଯେ ଦେଖିବେ ତାଙ୍କ କାମ ହଉଛି ଖାଲି ଦେଖିବା।
ଆମେ ଏଇ ଟପିକରେ ପୁଣି କ
ହଉ ହଉ ଦିଦି ହଉ ଥ୍ୟାଙ୍କୟୁ ରଖୁଛି ଦିଦି ହଁ।